ହ୍ୟାଲୋ ମୁଁ ଲାହୁଲ କହୁଥିଲି।
ହଁ ନମସ୍କାର କଣ କରୁଛ?
ଏଇ ବସଚି ଆଉ।
ହୁଁ ଆଜି ତ କଲେଜ ଯାଇନା ଆଜି କିନ୍ତୁ ପାଗଟା ଭଲ ଅଛି।
ଆ ଆପଣ କଣ ଅରୁଚନ୍ତି?
ଲି ମୁଁ ଏଇ ବସିଛି ଖାଇକି ଆସିକି ଆଉ ତମେ କୋଉ ଅନର୍ସ ରଖିଛ?
ନାଁଇ ମୋର ପଲିଟିକା ସାଇନ୍ସ।
ପଲଟିକାଲ ସାଇନ୍ସ ଭଲ ସବଜେକ୍ଟ ରଖିଛ। ତ ପ୍ଲସ୍ ଥ୍ରୀରେ ସବୁ କଣ କଣ ସବଜେକ୍ଟ ଅଛି?
ପ୍ଲସ୍ ଥ୍ରୀରେ ଏଇ ମୋର ଅଛି ପଲିଟିକା ସାଇନ୍ସ ଅଛି କଣ ଆମର ମେଜର ୱାନ ମେଜର ଟୁ ଅଛି ଏ ଭି ଏସ୍ ଭି ଏସ୍ ଇ ଆଉ ଏମ ଡି ସି ଆଉ।
ଓହୋ ଭଲ ଆଉ ଏଇଟା କୋଉ ଇୟର ହେଲା ତମର?
ମୁଁ ଏଟା ଦି ଫାଷ୍ଟ ଇୟର ଫାଷ୍ଟ ସେମିଷ୍ଟା ଦେଇଛି ଆଉ ଗୋଟେ ସେକେଣ୍ଡ ସେମିଷ୍ଟାର ପାଇଁ
ହୁଁ ଫାଷ୍ଟ ଇୟର ଦେଇଛ। ସେକେଣ୍ଡ ୟର ଷ୍ଟାର୍ଟ୍।
ହଁ ସେକେଣ୍ଡ ୟୀର ଆଉ ଦି ମାସ ପରେ ସେକେଣ୍ଡ ସେମିଷ୍ଟର ହେଇଯିବ ଆମର ଆଉ। ହ ନାଇଁ ନାଇଁ ସେକେଣ୍ଡ ସେମିଷ୍ଟାର ଦେବି ଆଉ ଦି ମାସ ପରେ
ଆଯା ପ୍ଲସ୍ ଟୁ ସଦଲା ପ୍ଲସ୍ ଥ୍ରୀ ଫାଷ୍ଟ ଇୟର୍ ସେକେଣ୍ଡ ସେମିଷ୍ଟର୍। ହୁଁ ଆଉ ଭଲ।
ଆଚ୍ଛା ଯଦି ଆପଣ ଫ୍ରି ଅଛନ୍ତି ଏବେ ଆମେ ଆ କିଛି ଗୋଟେ ଟପିକ୍ ଉପରେ କଥା ହେଇପାରିବା? ଯେମିତି କି ଯେମିତି କିି ରାମାୟଣ କି ମହାଭାରତ?
ନା ସେବୁ ସେଗୁଡା ବିଷୟରେ ମୁଁ ଜାଣିନି ଏତେ ଆଉ ଗୋଟେ ଜିନିଷ ଶୁଣ ଆଜି ଆମ ଘର ପାଖରେ ଗୋଟେ କ ଗୋଟେ ଜିନିଷ ହେଇଛି ମୁଁ ସେଟା କହୁଛି ଶୁଣ।
ଆଜ୍ଞା।
ଆକ୍ଚୁଲି ଆମ ଘର ପାଖରେ କଣ ହେଇଚି କହିଲ? ଗୋଟେ ଛାତ ଟିଏ ପଡିବ ବୋଲି ଏଯୋଉ ସବୁ ଗାଁ ମାନଙ୍କର ମନ୍ଦିର ନଥାଏ ନା?
ଆଜ୍ଞା ଆଜ୍ଞା।
ସେ ଛାତ ପଡ଼ିବ ବୋଲି ସବୁ ଲୋକ ମାନେ ଦି ତିନି ଜଣ ଲୋକ ଚେଷ୍ଟା କରି ପକଉଥିଲେ ଗୋଟେ ଲୋକଟା ବହୁତ ମାନେ କଣ କହିଲ ଯୋଉ ଦୁର୍ଦ୍ଦାନ୍ତ କହନ୍ତିନି ନା?
ଆଜ୍ଞା।
ସେଇ ଭଳିଆ ଲୋକଟେ ହେଲା। ସେଭଲି ଲୋକଟେ ସିଏ କଣ କଲେ କହିଲ ଜମା ସେ ଲୋକ ଛାତ ପକେଇ ଦଉନି ପାଟି ମୁଣ୍ଡ ୟେ ସିଏ ପୁରା- ଚାଲଚି ଆଉ ହେଲା ଆଜି କ ଆଜି ପୁରା ସମସ୍ତେ ଆମ ଗାଁ ସାରା ଲୋକ ଯେତିକି ଅଛନ୍ତି ସମସ୍ତେ ଏକାଠି ହେଇ ସବୁତ ଏକାଠି ଯେମିତି ହେଇଗଲେ ସିଏ ଆଉ ବାହାରିଲାନି ଘରୁ ହେଲା ସେଥିପାଇଁ ସେଥିପାଇଁ ଛାତ ଟା ଆଜି ପଡିଗଲା ଜାଣିଛ ନା ହେଟା କଣ ଜାଣିଲ ଏଥିରୁ କହିଲ?
କି ଯଦି ଜଣେ ଗୋଟେ ଭୁଲ କାର୍ଯ୍ୟ ବିରୁଦ୍ଧରେ ଆପତ୍ତି କରୁଛି ତେବେ ସେ ଶକ୍ସେସ ସେ ସଫଳତା ପାଇପାରିବ ନାହିଁ ଯଦି ସମସ୍ତେ ମିଶିକି ଆମେ କିଛି ଗୋଟେ ଖରାପ କାର୍ଯ୍ୟ ହଉ ଚି ଆମ ପାଖପାଖ ଅଞ୍ଚଳରେ ଆମେ ଯଦି ସମସ୍ତେ ମିଶିକି। କିଛି ଆନ୍ଦୋଳନ କରିବା ତେବେ ଆମେ ନିଶ୍ଚୟ ସେ କାର୍ଯ୍ୟରେ ସଫଳ ହେବା।
ହଁ ହଁ ରାଜନୀ। ଏକତାରେ ହିଁ ବଳ ଅ ଏଇଟା ହଉଛି ଗୋଟେ ମେନ ଟପିକ୍ ମୁଁ ଯୋଉଟା ଜାଣିଲି ମୁଁ ଯେ ଯେତିକି ସେଠି ଶୁଣିଲି ଦେଖିଲି। ଦେଖ କେତେ ଦିନ ସେ ପକେଇଦେବୁ ମାନେ ଉଁ ଉଁ କେତେ ମାସ ମାସ ହେଲାଣି ବୁଝୁଛ ନା। ତ ସେଥିପାଇଁ ସେ ପକେଇ ଦେଇ ପାରୁନଥିଲା ହେଲେ। ଏମିତି କିଛି ବି କରିପାରିଲେ ଯେମିତି ବହୁତ ଲୋକ ବାହାରିଲେ।
ହଁ
ଇ ଭଳିଆ ସବୁ ଜିନିଷ ଆଉ।
ଆଉ ଆପଣ ଆପଣ କଣ ଏବେ କରୁଛନ୍ତି?
ମୁଁ ମୋର ମୁଁ ଜବ କରୁଥୁଲି ଜବ କରୁଥିଲି ମୋ ବା ପା କଣ କଲେ ନା। ଏକ୍ସପାର୍ଟ କରିଗ ଆଗେ ଦେହ ଖରାପ ଥିଲା ପାରାଲିସି, ବ୍ରେନଷ୍ଟ୍ରୋକ ହେଇଗଲା। ତ ଆମ ଘରେ ହଉଛି ଆକ୍ଚୁଆଲି ପାଞ୍ଚ ଭଉଣୀ ଆମେ ଦି ଜଣ ବାହା ହେଇ ଯାଇଥିଲେ ଜଣେ ବି ସେଇଠି ଜବ। କରୁଥିଲେ ଭୁବନେଶ୍ଵରରେ ମୁଁ ବି କରୁଥିଲି ମୁଁ ବି ସେତେବେଳେ ଫାର୍ଷ୍ଟ ଫାର୍ଷ୍ଟ କରୁଥିଲି। ତ ପଳେଇ ଆସିଲି ଆଉ ଜବ କରୁନି ଏବେ ଅଛି ଆମର ବିଜନେସ। ଗୋଟେ ଅଛି ବିଜନେସ ବୋଲି ଗୋଟେ ଦୋକାନ ଅଛି ଆମେ ସେଇଟାକୁ ସମ୍ଭାଳୁଛୁ। ଦିଟା ପିଲା ଅଛନ୍ତି ଆମେ ସମ୍ଭାଳୁଛୁ ଆଉ।
ଆଚ୍ଛା।
ଏମିତି ଆମର ମୋର ମୋର। ମୋର ହଉଛି ପଚିଶ।
ବାବା ରେ।
ମୁଁ ତମଠୁ ବହୁତ ବଡ।
ମୋ ଠାରୁ ତମେ ପାଞ୍ଚ ବର୍ଷ ବଡ ନାଇଁ ଚାରି, ଛଅ ବର୍ଷ ବଡ।
ହୁଁ। ଯେତେବେଳେ ତମ କଲେଜ ତମେ ଯେତେବେଳେ କହିଲନି ନା ଅଁ ମୁଁ ଯୋଉ ପ୍ଲସ୍ ଥ୍ରୀ ଫାର୍ଷ୍ଟ ଇୟର ସ ଫାର୍ଷ୍ଟ ଇୟର ଏମିତି କହିଲ ମୋର ମନେ ପଡ଼ିଗଲା ଆମ କଲେଜ ଟାଇମରେ ଆମେ କଣ କଣ କରୁଥୁଲୁ କେ କେସ କରିଥିଲୁ ଏଇ ସବୁ ଜିନିଷ ଆଉ।
ହେଲେ ମୋ ମୋ ଲାଇଫ ରେ ସେମିତି। କେସ ନାହିଁ କଲେଜରେ ବରଂ ଲିଡରସିପ୍ କାମ କରିମ ସେମିତି କେସ୍ ବାସ ମୁଁ କରେନା।
ନା ନା ନା ଆମେ ଆମେ କଣ କେସ କରୁ ନା କ।
ସେ ଭଲ ମାନେ ଉଁ ହଁ ବୁଝିପାରୁଛି ବୁଝିପାରୁଛି।
ହୁଁ। ଆମେ ଏମିତି ଗୋଟେ କଥା ମୁଁ ଜଷ୍ଟ ଏମିତି କହିଦେଲି ଆଉ ଆକ୍ଚୁଆଲି ଗୋଟେ ଜିନିଷ କଣ କହିଲ ମୁଁ। ଯୋଉଟା ଠିକ ଠିକ ଯୋଉଟା ଭୁଲ ଜି
କୁଲ।
ଏବେ ବି ଏପଟ ସେପଟ ହବନି ଯୋଉଟା ଠିକ। ଆମର ଯୋଉ ତମେ ଜାଣିଥିବ ସବୁ। ଉ ହୁଏ କଣ କହିଲ ଇଲେକ୍ସନ ହୁଏ କଲେଜରେ। ଆଗରୁ ଏବେ ତ ଉଠିଗଲାଣି ଅ ତମ ସେପଟୁ ହଉଛି କି ନାଇ ମୁଁ ଜାଣିନି ହଉନାହିଁ।
ନାଇଁ ନାଇଁ ଏବେ ଆଉ କୁଆଡେ ନାଇଁ ଇଲେକ୍ସନ ସବୁ ଗଲାଣି।
ଆମର ସେତେବେଳେ ହଉଥିଲା ସିଏ କଣ କରିବେ କହିଲ? ମତେ କହିବେ ଏଇ ଟିକେ ଲେଖିଦିଅ କାର୍ଡ। ମୁଁ କହିଲି ତମେ ଯଦି କହୁଛ ସ ଏପଟେ ବି ସାଙ୍ଗ ଅଛନ୍ତି ସେପଟେ ଅଛନ୍ତି ଲେଖିଦେବି। କିନ୍ତୁ ଭୋଟ କାହାକୁ ଦେମି ମୋର ସେଇଟା ମୋ ଉପରେ ନିଜ ଉପରେ। ନିର୍ଭର କରେ ମୁଁ ମୋର କାହାକୁ ଦେମି ଆଉ ଜଣେ କହିବ ତୁ ଯଦି ଭୋଟ ନ ଦବୁ। ତତେ ଏଇପଟେ ଆସିବୁ ଯେତେବେଳେ। ତୁ ଚିହ୍ନିବୁ ମତେ କିଏ ମୁଁ କହିନି ତୁ କଣ ମୋର କରିବୁ ମୁଁ ଦେଖିମି ଆଉ। ହେଲା ମୁଁ ଦେଖିମି ଆଉ ତୁ କଣ କରିବୁ ଆଉ। ମୁଁ କଣ କଲି ନା ମୁଁ ମୋର ଗୋଟେ ସାଙ୍ଗ ଏମତି ମୁଁ ତ ଏପଟ ନୁ ସେପଟ ନୁହଁ। ମୋର ଯୋଉଟା ମୁଁ ଦେଖିମି। ଯୋଉଠୁ ସମସ୍ତେ ଏମିତି କଥାବାର୍ତ୍ତା ଚ କିଏ କୋମାନେ ଠିଆ ହୁଅନ୍ତି କହିଲେ ଭୋଟ ରେ? ଯୋଉମାନ କ ଠିକ୍‌ ସେ ଚିହ୍ନ ନଥିବ ସେଇମାନେ ହିଁ ଠିଆ ହେବେ। ହେଲା ତ ମୁଁ କହିଲି ହୋଉ ଯିଏ ଭଲ ମୁଁ ତାକୁ ହିଁ ଭୋଟ ଦେମି। ଭଲ ମୁଁ ଜାଣିନି ଗୋଟେ କଲେଜରେ କିଛି ଉନ୍ନତି କରିପାରିବ। ଗୋଟେ ଭଲ ପିଲା ହିସାବରେ କାହାର ଗୋଟେ ଅସୁବିଧା ହେଲେ କରିପାରିବ। ତାକୁ ହିଁ ମୁଁ ଭୋଟ ଦେବି। ପ୍ଲ ସି ଯେମିତି ଏମିତି ମୋତେ କହିଲା। ମୁଁ ହୋଉ ଠିକ୍ ଅଛି ଆଉ। ମୁଁ ଆଉ ଆମ ଘରରୁ ଜମା ଦି କିଲୋମିଟର କଲେଜ ଟା। ପ୍ଲସ ଟୁରେ ମୁଁ ନେଇକି ଯାଏ ସାଇକେଲ। ମୋ ସାଇକେଲ ସେଦିନ ନେଲିନି। ମୁଁ ଗଲିି ମୁଁ ସେଇଠି ପୁରା ମିନିମ୍ ଅ-ଘଣ୍ଟାଏ ଭଳିଆ ଠିଆ ହେଲି ହେଲା। ଘଣ୍ଟା ବେଳେ ବ-ବସ୍ ଯାଏ ଆସେ। ହେଲା କିନ୍ତୁ ଆଉ ମୁଁ ଠିଆ ହେଲେ ହେଲେ ସିଏ କାଇଁ ଆଉ ଆସିଲାନି ସେ ଭିତରେ ରଇଲା। ହେଲେ ମତେ କିଛି କଇଲାନି ଦି ତିନି ଜଣ ଆମେ ଠିଆ ହେଲୁ। ଠିଆ ହୋଇଥିଲୁ ଆଉ କିଛି କହିଲାନି ମୁଁ ତାପଦିନ ଆସିଲି ଆଉ। ତାପଦିନ ଆସିଲି ସେଇ ଦଶଟା ଏଗାରଟା ହବ। ଉଁ ଆମେ ତିନି ଚାରି ଜଣ ଆସିଲୁ କଣ ତୁ କଲୁ କହନି? ବା ଠିଆ ହେଇକି ଏଠି କନ୍ତୁ ତୁ କଣ କରିଦବୁ ହେଲେ ଆଉ ଯଦି କୋଉଦିନ କଇ ତୁ ଧର୍ମୁର କଥା ବାର୍ତ୍ତା ଫାଷ୍ଟରେ ଯାଇକି ଥାରି ଆଗରେ ତରେ ଝେ ବିପର ଅସ ପାଟି ଥିଲା ତାକୁ ହିଁ ଭୋଟ ଦେଇକି ଆଇଲି। ତାପରେ ସିଏ ହାରିଲା ହେଲେ କିଛି କରିପାଇଲାନି। ସେଇଟା ମୋ ଲାଇଫରେ ଫଷ୍ଟୋ ଆଣ୍ଡେ ଲାଷ୍ଟ ଭୋଟ ଥିଲା। କଲେଜ।
ଆଚ୍ଛା ଆଉ ଆପଣ କଲି ରାଜନୀତି ବିଷୟରେ କଣ ଜାଣିଛନ୍ତି?
କି ସବୁ ଠିକ୍।
ଜାଣିଚନ୍ତି ଆପଣ ରାଜନୀତି ଭିତରେ କିଛି ଜାଣିଚନ୍ତି?
ଆପଣଙ୍କ ଦେହ ପା କେମିତି ଅଛି ଭଲ ନା ଖରାପ?
ଭଲ ଆଉ ଏବଂ ଖରାପ ମଧ୍ୟ।
ଏବେ ଯେଉଁ ଭଳିଆ ଦେଖୁଛ ନା ସିଚୁଏସନ୍ ଥଣ୍ଡା ହେଉଛି ଗରମ ହେଉଛି। ଦେଖୁଛ ନା।
କାହିଁକି ନା ଆମ ଋତୁ ପରିବର୍ତନଉଛି ତ।
ଋତୁ ପରିବର୍ତ୍ତନ ଯୋଉ ହଉଛି ଋତୁ ପରିବର୍ତ୍ତନ ଋତୁ ବି ମୁଁ କହିପାରିବିନି। ଗୋଟେ ଗୋଟେ ଦିନରେ ସକାଳ ଦେଖିବା ପୁରା ଅତ୍ୟଧିକ ଗରମ। ତାପରେ ଗଣ୍ଟେ ପରେ ହଉ କି ଚାରିଟା ବେଳେ ହଉ। ଅତ୍ୟାଧିକ ମାନେ ଏତେ ପ୍ରବଳ ବର୍ଷା ଘଡଘୋଡି ହବ ଯେ କହିିବାର ନାହିଁ।
ଆଜ୍ଞା।
ଚନା ସେଇ ଜିନିଷ ପାଇଁ ସମସ୍ତଙ୍କର ଦେହ ଖରାପ ହଉଛି। ଆମ ଘର ପାଖରୁ ସବୁ ଯୋଉ ଛୋଟ ଛୋଟ ପିଲା ଅଛନ୍ତି ସମସ୍ତଙ୍କର ଏବେ ଦେଖ ଜ୍ୱର ବାନ୍ତି ମେଡିକାଲ ପଳେଇବ ଜର ବାନ୍ ନ୍ତି ଯାହା ଏତିକି ହୋଉଛି ହିଁ ହୋଉଛି।
ଆଜ୍ଞା।
ଆଉ କାଲି ସ୍ନାନ ପୂର୍ଣିମା ଗଲା ଆଉ ଯାଇଥିଲେ ନା?
ନାଇଁ ଆମ ଭାଗ୍ୟରେ ନାଇଁ କାହିଁକି ନା ଆମର ଏଥର ବର୍ଷିକିଆ ଯାଇନି ନା ସେଥିପାଇଁ ଏଥର ଭାଗ୍ୟରେ ନାଇଁ।
ଆହା ସବୁ ବର୍ଷ ଯାଅ?
ନାଇଁ ପ ମୋର କେବେ ଡୋରି ଲାଗିନି ପାଠ ପଢ଼ାରୁ ସିନା ଟାଇମ୍ ମିିଲେ ମୁଁ କେବେ କୁଆଡେ ଯିବି।
ଆଛା ଆଚ୍ଛା କିଛି ନାହିଁ ଏବେ ଏବେ କଣ କଇଲ ଉଁ ଗଢିବାର ସମୟ ତମେ କିଛି ଗୋଟେ କରିନିଅ ପାଠ ପଢ କରିନିଅ। ତାପରେ ବହୁତ ତମେ ଯିବ। ବହୁତ ଯିବ ଭଗବା
ତମେ ତ ବିଜନେସ କଲଣି ନା ଆମେ ଘରେ ବସିଚୁ।
ସମୟ ସହିତ ସମସ୍ତେ ତମ ବଳେ ବି ଆମେ ଘରେ ତ ନୁହଁ ଆମେ ସେମିତି ପଢୁଥିଲୁ ବାପାଙ୍କ ପଇସାରେ ଚଳୁଥିଲୁ ଇଏ କରଥିଲୁ ସିଏ କରଥିଲୁ। ତମରି ବି ସବୁ ଗୋଟେ ନିର୍ଦ୍ଦିଷ୍ଟ ଟାଇମ ଅଛି ସମୟ ଅଛି। ବୁଝିଲ ନା ତମର ଏଇନା ପଢିବା ଟାଇମ ଗଢିବା ଟାଇମ। ତାପରେ ଇନକମ କରିବ ନାଇ ବ୍ୟସ୍ତ କାଇଁ ହଉଛ ଇନକମ ଯେତେବେଳେ କରିବ ନା ସେତେବେଳେ କହିଅ ନା ମୋ କଲେଜ ଟାଇମ ଭଲ ଥିଲା ମୁଁ ଖାଉଥିନି ପିଉଥିନି। କଲେଜ ଯାଉଥିଲି ବୁଲି ବାଲିକି ଆସୁଥିଲି ଏବେ ହୁଁ କୁଅ।
ଆକ୍ଚୁଆଲି ପ୍ରକୃତରେ
ଏଇ ସମୟକୁ ଯିଏ ସଠିକ ଭାବରେ ଉପଯୋଗ କରିବ ସେ ଭବିଷ୍ୟତରେ ଆଉ କିଛି ଭଲ ମଣିଷ ହେଇପାରିବ।
ହୁଁ। ସେଇଟା ପୁରା ଠିକ୍ କଥା।
ଯଦି ଆ ମୁଁ ଏଇ ସମୟରେ କଲେଜ ଯାଇକି ପଢିବିନି କଣ ଆଉ କଣ ସବୁ କରିବି କୁଆଡେ ବୁଲିବି। କୋଉ ଝିଅ ସହ ଗପିବି ହେଲେ କଣ ଭବିଷ୍ୟତ ଅନ୍ଧାର।
କିଛି କରିପାରିବନି ଆଜି ସମସ୍ତେ କଲେଜ ରେ ଅଛ ବୋଲି ସାଙ୍ଗ ଅଛ। ଦୁଇ ତିନି ବର୍ଷ ସାଙ୍ଗରହିବ ତା ପରେ ତମ ଲାଇଫ ତମେ ଛଅ ମାସ ତିନି ମାସ ଏପଟ ସେପଟ ହେଇଯିବ ନା ତମେ ତମ ବାଟରେ ଯୋଉ କାମ ଥିବ ଯିଏ ଚାକିରି କରିବ କିଏ ବିଜନେସ କରିବ ଯାହା ବି ହଉ। ଦେଖା ନହେଲେ ଆଉ ତମକୁ କଲ୍ ବି କେହି କରିବେନି। ଯଦି ତମେ ଗୋଟେ ଭଲ ଭଲ ଚାକିରୀ କରିଥିବ।
ପାଖରେ ଚାକିରୀ ବି ନାହିଁ ଯଦି ପାଖରେ ପଇସା ଅଛି ତେବେ ତାକୁ ଆମେ କଲ୍ କରିବା।
ତ ହଁ ତାପରେ ବି ଅଛନ୍ତି ବି ସେମିତି ସାଙ୍ଗ। ତାପରେ ଆଉ ଗୋଟେ ଜିନିଷ ମୋର ଗୋଟେ ସାଙ୍ଗ ଟେ କଥା କହୁଛି ହେଲା ଆମେ ଥିଲୁ ପାଞ୍ଚ ଜଣ ସାଙ୍ଗ ପ୍ଲସ ଟୁ ଟାଇମ୍ ରେ।
ଆଚ୍ଛା ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ ଟିକେ ଶୁଣନ୍ତୁ ଆମେ ପରବର୍ତ୍ତୀ କଲ୍ ରେ ସେ ବିଷୟରେ କଥା ହେବା। ବର୍ତ୍ତମାନ ରହୁଛି ଧନ୍ୟବାଦ୍।